ହ୍ୟାଲୋ ଶୁ ଶୁଭୁଛି
ତି
ଖୁସି ଶୁଭୁଛି ନା।
ହଁ ଖାଲି ଶୋଇ ଶୋଇ ବସି ବସି ବସି ଉଠିଲ।
ନା ଖାଇକି ଉଠିଲି। ଖାଇକି ଟିକେ ବାସନ ମାଜିକି ଆଇଲି ଆଉ ଖୁସି ବୁଲୁଛି
ସେ ଝାଡା ହଉଛି ନା କଣ ଯାଇଥିଲା ନା କଣ ଲାଟିିନି ଆସିକି ବୁଲୁଛି।
ହଁ ଖାଇସାରିଲାଣି।
ପଖାଳ ଖାଇକି ଉଠିଲି।
ଝିଅ ଦେହ ଭଲ ଅଛି ନା।
ଝିଅ ହଁ ଭଲ ଅଛି। କଣ ଟିକେ ଲାଟିନ୍ କଣ ଯାଉଚି ଯେ ଥର ସକାଳୁ ଗଲାଣି ଟିକେ ବୋଧେ ଲାଟିନ୍ ଝାଡା ହଉଛି ନା କଣ, କଣ କହିଲ?
ହଁ ନା ଲେଖେ
ଚଗଲା ତାର ତ ହବ ଆଉ ହଁ ହଁ।
ଗାଁ ବିଦ୍ୟାଳୟରେ ପଢିବ ନା ଆ ସରସ୍ଵତୀ ଶିଶୁ ମନ୍ଦିରରେ?
ନା ଗାଁ ବିଦ୍ୟାଳୟରେ ପଢିବ, ସରସ୍ଵତୀ ଶିଶୁ ମନ୍ଦିରରେ ପଢୁଥିଲା ତାର ଆଉ ପାଠ ଏତେ ନାଇଁ ବୋଲି ନେଇ ଆଇଲି ଆଉ
ହଁ ହଁ ଛୁଆକୁ ପାଠ ପଢିଲେ ଭଲ ନା ଆଉ ମଣିଷ କରିବ।
ଖାଲି ସବୁ ବେଳେ ଖାଲି ଆ କହୁଛି ଖେଳିମି ପଢିବା ର ନା ଧରୁନି।
ତମେ ଏବେ କଉଠି ଅଛ?
ମୁଁ ଅଛି ରୁମ୍ ରେ।
ତମ ଘର ଭିତରେ ନା ସାହିରେ ଅଛ, ନା ଘର ଭିତରେ ରହିଛ ନା ଛାତ ଉପରେ? କୋଉଠି ଅଛ?
ଘର ଭିତରେ ଅଛି।
ଓହୋ। ମୁ ତ ଏ ଝରକ୍ କା ପାଖରେ ଅଛି ସାହେ ବା ଘର ଆଡେ ଅନେଇକି।
ହଁ।
କେ ମା କଡା ଆସୁଛନ୍ତି କ ପିଜୁଳି ଦେ ଖାଇବେ ଯଦି କହିବି ଦିଟା ପ
ରୋଶ୍ ସେଇ କଣ କଲ?
ଖାଇବା ଅଛି କି ତମ ଘରେ?
ନା ନା ଖାଇବା
ମୁଁ କହିଲି ବେଣି ପାରି ଦବାକୁ ଯଦି ଯାଇଥିବ।
ନା ନା ମୁଁ ବେଣୀ ଆଉ କରିଆ ଗଲେ କୁଣ୍ଡେଇ ଦେଲା ଟିକେ ଆସିିକି କାମ କର୍ ହୁଁ।
ଆଉ ଟିକେ ସାଇଜ କରିକି ମାରିଦବ ଯଦି ତେଲ ଜେଲ ଏ ଫେଲ ଏ ମାରିକି ବାଗେଇକି କୁଣ୍ଡେଇ ଦବ କୁଆଡେ ବୁଲିବ ବୋଧେ ଆଉ।
ନା କୁଆଡେ ଯାଉଛି, ସେଇ ଘରେ ବସିବା କଥା କୁଆଡେ ଯାଉଛି? ଦାଦା ବିଲରେ।
ନା ଯାଇଛନ୍ତି କାମରେ। ହଁ, ମାନେ ଜୁରିଆ ପରିବା ଖାଉଛ?
ହଁ ପୁଣି କାକୁଡି ଇ ହରିକା ବାହାର୍ ଛି ସେୟା ଖାଉଛୁ ଆଉ। ତମେ କଣ ରୋଷେଇ କଲ?
ଆଉ ତମ ଶାଶୁ ଶ୍ୱଶୁର କଣ କରୁଛ ଚାଲୁ
ସେ ବସିଛନ୍ତି ଘରେ ଆଉ ତମେ ରୋଷେଇ କଣ କଲ? ହ୍ୟାଲୋ।
ତୋ ବାପ ଘର କୋଉ ଗାଁରେ କହିଲ?
ମୋ ବାପା ଘର ରଉଛି ହରିପୁର।
ଓ ହୋ।
ହରିପୁର ମହାପୁର ଗ୍ରାମ ନା। ହଁ ହଁ ସେ କୁଞ୍ଜ ହୁଏ। ହୁଁ।
ମୁଁ ଯାଇଥିଲି, ଛୋଟବେେଳେ ଥରେ ଦିଥର ଯାଇଛି। ହଁ ମୋ ଭାଇ ଶ୍ୱଶୁର ଘର। ସେଇ ଗାଁରେ ତ ବାବା ପୁଅଙ୍କର। ହୋ ଆଠ ଦଶ ବର୍ଷ ହେବ। ଭିତରେ ସେଥିରେ ଯାଇଥିଲି ଆଉ। ଆଉ, ଏବେ କେବେ ଯାଇନି।
ଯାଉନା କେବେ ବୁଲି ଆସିବ ଅଟୋ କରିକି? ବାଇକ୍‌ରେ ନହେନେ ପଳେଇବ। ତ, ପାଖ ତ।
ତମେ ଯାଉଛ, ଡାକୁନା ଆଉ।
ଆମେ ଯାଉଛୁ, ଫ୍ରି ବସ୍‌ ଯାଉଛୁ, ଯାତ୍ରା ଦେଖୁଛୁ। ଦି ତିନି ରାତି ଏଖାଠେ ଯାତ୍ରା ଦେଖୁଛୁ।
ହାଁ।
ହଁ। ତମେ ଯାତ୍ରା ଦେଖାଇ ନା?
ରୋଷେଇ କି କରୁଛନ୍ତି।
ରୋଷେଇ ହଁ ଆମର ରୋଷ୍ ସରିଲାଣି। ଭାତ ଖାଲି ବଇଛି।
ଓ ବଡ଼ ଯା।
ହଁ। ମୁଁ ଟିକେ ସିଲେଇ କରିମି ବୋଲି, ହଁ ମୁଁ ଟିକେ ସିଲେଇ କରିମି ବୋଲି ବସିଥିଲି। ମୁଁ କହିଲି ଦେଖିବା କଣ କରୁଛନ୍ତି? ଟିକେ ଫୋନ୍‌ କରିଦିଏ ଆଉ ହଁ ହୁଁ। ତମେ କଣ ରୋଷେଇ କଲ?
କୋଉ ଖାଦ୍ୟ ଟା ଭଲରେ ସବୁ କୁ ବନା ଭଲ ଲାଗେ? ତିଆରି କରିବାକୁ।
ମତେ! ତାଙ୍କୁ ଟିକେ ମଟନ୍‌ ଖାଇ ପାଇଁ ଭଲ ଲାଗେ। ଗରମ ଗର ଗରମ ଗରମ ଆଳୁ ଭର୍ତା।
ତମେ ତ ଯାହା କରିକି ଦବ ତମ ସ୍ୱାମୀଙ୍କର ଭଲ ନା କଣ?
ନା ସବୁ ଭଲ ଲାଗେନା। ବେଳେ ବେଳେ ଭଲ ଲାଗେ, ବେଳେ ବେଳେ ଭଲ ଲାଗେ ନା ଆଉ।
ଆମକୁ କୋଉଦିନ ଟିକେ ଦ ଡାକିକି ଖାଉନା ତ
ହଁ ଡାକିବା କେତେବେଳେ ଆଉ? ଡାକିବା ଡାକିବା।
ଆଉ,
ହାଲୁ।
ହୁଁ।
ଝିଅ ଘରେ ଅଛି ନା ସେଇଠି! ନା ଖେଳିବାକୁ ଯାଇଛି।
ନାଁ- ଆଁ ଗୋଟେ ବୋତଲ ଧରିକି ତାକୁ କଣ ଛୁଞ୍ଚି ନଗେଇଛି, ଫୁଟା ନଗେଇଛି। କଣା କରିବ। ଭଲ ବୋତଲ ଟାକୁ ହୁଁ। ମାଙ୍କଡାମି ବୁଧିଗୁରା ଯାହା କରୁଛି ଆଉ।
ତମ ହରିପୁରେ ଆମର ଦିଇ ଜଣ। ସାଙ୍ଗ ଘର ଅଛି।
ହରିପୁରେ ହରିପୁର କମୁଛି।
ହୁଁ ସେଇଆଡେ ଅଛନ୍ତି ହଁ କଲେଜ ପଢିଲା ବେଳେ ମୁଗୁପାଳ କଲେ ଯେ ଏଇଠି ତାଙ୍କ ଘର। ଥିଲେ ଦି ଜଣ।
କଣ ତା କ ନା?
ହଁ ସେ ବାହା ହେଇଯାଇ ମଧୁବନ ଆଡେ ଜଣେ ଆଉ। ଜେ ଜାରକା ସାଇଟି। ଆଖ ହେ ଲାଗଛି। ହ୍ୟାଲୋ।
ହଁ।
ହଁ ଆମ ଗାଁ ର ଜଣେ ଝିଅ ବା ହେଇଛନ୍ତି ଏଇଠିକେ ଆସିଥିଲେ ତ ଏଇ ପାତ୍ର ଘର ଝିଅ। ତାଙ୍କ ନାଁ ଅନିତା ତାଙ୍କ ନାଁ ପାକେଇ। ହଁ ସେଇ ଗଲେ ତ କହିଲେ ଭାଉଜ ନମସ୍କାରେ ହଉ।
ଆଉ ରୋଷେଇ କଣ କରିଚ? ଦବା।
କିଏ?
ଆଁ।
ତମେ କେତେ ଭାଇ କେତେ ଭଉଣୀ କହିଲ?
ଆମେ ଦିଇ ଭଉଣୀ ଗୋଟେ ଭାଇ।
ଓହୋ ଆଉ ଶାଶୁଆର କେତେ ଭାଇ କେତେ ଭଉଣୀ ନଣନ୍ଦ କେତ୍ ଜଣ ଆଉ ଚଲିଗଲେଣ
ଶାଶୁ ଘରେ ଶାଶୁଘରେ ଦି ଭାଇ। ସିଏ ବି ଦି ଭଉଣୀ। ହଁ। ମୁଁ ସମସ୍ତଙ୍କଠୁ ସାନ ମୋ ଉପରେ
ଓହୋ ଆଉ ଭଲ ଆଉ ଗେହ୍ଲି ଆଉ ଯେତେବେଳେ ଯା ମନ ହଉଥୁବ ଜା ଖାଇବ କରିବ ଶୋଇବ ବସିବ ଆଉ କଣ ଧନ୍ଦା।
ହଁ।
ଆଉ ଶାଶୁ ଘରେ ସବୁ ଭଲ ନା?
ହଁ ସେଇପରିକା ଆଉ।
ହଁ।
ଆଉ? ତମର ପିଲା ପିଲୀ କେତେଟା?
ହାଲୋ।
ହଁ।
ତମ ବାଡିରେ କଦଳୀ ଅଛି କି ତମ ଶାଶୁଘର ବାରିରେ?
ହଁ ହଁ। ଅଛି। ନବ କି?
ହେଲା ମୁଁ ଟିକେ ପାଚିଲା କଦଳୀ ଭଲ ପାଏ ତ। ଆପଣଂକ କଚା ହେଇଥିବ ଯଦି ଆଉ କଣ କଇବେ?
ଞ୍ଚା କଦଳୀ ଖାଅନି?
ଛି ନା।
ହଁ ନଡ଼ିଆ ଗଛ ଗୋଟେ ଅଛି।
ଅଛି।
ହଁ।
ଏ ଦିଟା ପଇଡ ପିଇଥାନ୍ତି ପେଟ ଟିକେ ଯେତେବେଳେ ଗରମ ହଉଚି। ଫୋନ କଲେ ପଠେଇବ।
ହୁଆଟ୍ସ୍ଆପ୍ ରେ ପଠେଇ ଦେମି।
ହାଲୋ।
ହେଲୋ।
ତମ ଶାଶୁଙ୍କୁ କହିବ ଦେବେ ଦେ ଟା ଆଉ କେତେ ପଇସା ନେବେ।
ଆମର ଯାହା ଅଛି ମୁଁ ବି କ କହିବି ତମ ତମେ ନ ଦରକାର ଯଦି ଏ ତମେ ମାଗିଲେ ଦେବି ଆଉ।
ହୁଁ ହଁ ସେଇଆ କରିବା। ସେଆ ହଁ।
ଆମର ଆତାପି ଅଛି। ହେଲେ ହେଲେ ପା ଚିଲେ ଦେଇ ପଠେଇବି ଦିଟା ଆଉ।
ହଁ।
ଆତାବି ଅଛି, ନଡିଆ ଅଛି, କଦଳୀ
କହିବେ ଆଣିକି ଦେବେ ଖାଇବ ଆଉ। ତମେ ନ ଖାଇଲେ ତମ ଶାଶୁ ଶଶୁରଙ୍କୁ ଦବ।
ହଁ।
ତ ଆଜିକାଲିଆ ପିଲା ଖାଉ
ତମର ପିଜୁଳି ଅଛି ନା?
ହ୍ୟାଲୋ ତମର ପିଜୁଳି ଅଛି ନା।
ଝିଅ ନାହିଁ।
ହଁ।
ଆଉ ଆଗକୁ ହବ ଭଗବାନ ଯଦି ଚାହିଁଲେ। ନା।
ହୁଁ, ନାଇଁ।
ହୁଁ ଆ ସେଇ ଗୋଟିଏ ଛୁଆକୁ ମଣିଷ କରି ସାର।
ହଁ।
କେତେ ବର୍ଷ ହେଲାଣି ତାକୁ?
ତାକୁ ଛଅ ବର୍ଷ ହେଲାଣି।
ସାତ ବର୍ଷ
ଛଅ ବର୍ଷ।
ହଁ ସେ ସ୍କୁଲ ଯାଉ, ତାପରେ ଭଲ ତ ସବୁ।
ହଁ ହଁ।
ଓହୋ। ହଉ ଖାଇପିଇ ସାରିଛ ତ ତ ଆଉ ଶୋଇବ ଖାଲି ଏବେ ଆଉ, ଆସିଲେ ପୁଣି
ନା ଟିକେ ଅଛି ମୁଁ ସିଲେଇ ଟିକେ ଅଛି ସିଲେଇ କରିବି ହେଲା। ସିଲେଇ କରିସାରିଲା ପରେ ଯାହା ଟିକେ ମାନେ କଣ କରିମି ଆଉ, ଟିକେ ଶୋଇମି କି କଣ କରିମି?
ହଉ ମନେ ପକେଇକି ଦିଟା ନଡିଆ ରଖିଥିବ।
ହଁ ହୁଁ।
ପଇଡ, ନଡିଆ ତ ଏବେ ସରିଗଲା ରଜା ଆଉ କଣ ହବ?
ଆଉ ପିଜୁଳି ଅଛି। ହ୍ୟାଲୋ। ନଡିଆ, ପିଜୁଳି ସବୁ